ହାଲୋ। ହାଲୋ।
ହଁ ହଁ ସୁଭୁଚି ତ?
ହଁ। ଛାତ ଘରେ ତୁ ଅଛୁ କି?
ହଁ ହଁ ମୁଁ ଛାତ ଉପରେ ଅଛି।
ଏ ବର୍ଷା ଟିକେ ଟିକେ ପକଉଚି। ବର୍ଷା ଟା ଉଠେଇଚି ଉଠେଇଲାଣି। ଅଧଘଣ୍ଟେ ହେଲା ଉଠେଇଲାଣି ଠୋପେ ଠୋପେ ପକଉଛି ବି ତମ ଆଡେ ହେଇନି ଆଜି?
ଆମର ଏଇନେ କମି ଯାଇଛି ଟିକେ। ଡେ ଗୋଟେ ବେଳେ ଠିକ ହେଇ
ହଁ ମୁଁ କହିଲି ଗରମ ତ ଏ ବର୍ଷ ବହୁତ ହେଇଥିଲା ତମ ଆଡେ ତ ବେ ଶୀ ଗରମ କଣ ଏଥର କଲ? ଘମିର ଫମିର ବାହାରିଲା ନା?
କଣ କହିଲୁ?
ଘମୀର ଫମିର ବାହାରିଲା ନା?
ନା। ମୋର କାହାର ଆମର କାହାର ହେଇନି ଘମିର ଫମିର ହଉନି କାହାର ମୁଁ ଏଇ ମୋ ଝିଅର ପୁଅର ଥରେ ମୋର ଗୋଟେ ବର୍ଷ ହେଇଯାଇଥିଲା କେବେ କହିଲୁ? ଏଇ ଝିଅ କି ପୁଅ ଜନ୍ମ ବେଳକୁ ଯାଇଥିଲି ଯାତ୍ରା ଜାରେକାରେ ଯୋଉ ରହିଥିଲି। ସେବେଳେ ତାଙ୍କର ଏସି ଫେଶି ନଥିଲା ଯଉ ଘିମିରି ସେ ହେଇଯାଇ ତା ମୋର କେବେ ଘିମିରି ଫିମିରି ଆଜି ଯାଏଁ ଏଇଠି କେବେ ହେଇନି।
ହଁ।
ମତେ କିନ୍ତୁ ଏଇଠି ଏତେ ଗରମ ମତେ ଜଣା ପଡେନି କ୍ଵଟର ରେ ଥିଲୁ ଜଣା ପଡୁନଥିଲା। ଘରେ ବି ଏତେ ମ ଜଣା ପଡେନି ତାପରେ ଏସିଟା ଟିକେ ଆମର କେବେଠୁ ଏସି ଆଇଲାଣି ନା। ଆସିକି ଦଶ, ପନ୍ଦର ବର୍ଷ ହେଲାଣି! ସେତିପାଇଁ ଆମକୁ ଜଣାପଡେ।
ତମର ଗୋଟେ କି କମ୍ପାନୀ ଏ ସି କହିଲ, ତମର ଭଲ ପଡିଛି ନା ଖରାପ ହେଇନି ଜମା ତ!
ଆଉ କଣ କଲା? ଆର ବର୍ଷ ଖରାପ ହେଇଯାଇଥିଲା ଯେ ଭୋଲ୍ଟାସ।
ଓହୋ!
ଆ ଖରାପ ହେଇଯାଇଛି ଯେ ଏବେ। ହେଇନଥିଲା କେଭେ, ଏଇ ଆର ବର୍ଷ ଠିକ୍ କରାହେଇଥିଲା। ପୁଣି, ଏଇ ବର୍ଷ ତାର ଗ୍ୟାସ୍ କଣ ହେଇଯାଇଛି? ଆଉ ସଜାଡିନୁ। ଆଉ, ଧୁନ୍ ଧୁନ୍ ଧୁନାଭାଇ ରୁମ ରେ ଗୋ ଆଉ, ଗୋଟେ ଏ ସି ଲଗେଇ ଦେଇନାହାଁନ୍ତି! ତାଙ୍କ ରୁମ୍ ରେ, ଏ ଛୁଆ ତ ସେଇ ଘରେ ସ ବୁ ଶୋଇ ପଡୁଛନ୍ତି। ମୁଁ ବି କେତେବେଳେ କେନ୍ତି ଯା-ଯାଉଁ ଆଉ ଆମ ଟା ଠିକ୍ କରିବାକୁ ଏ ଆସୁନି ମିସ୍ତ୍ରୀ ଟା କହି କହିକା ଆସୁନି। ତା'ପରେ ଥଣ୍ଡା ପାାଗ ଟିକେ, ଏବେ ଦି ଚାର୍ ଦିନ ହେଲା ହେଇଗଲାଣି।
ହୁଁ।
ଆ ଷ୍ଟାଣ୍ଡ ଫ୍ୟାନ୍ ଲଗେଇ ଦଉଛୁ। ଏତେ ଜଣା ପଡ଼ନି।
ମୋ ରୁମ୍ ରେ ବି ଗୋଟେ ଲଗେଇଛି ଯେ, ଏଟା କଣ କହିଲ, ହାବେଲସ୍ ର ଯୋ ଲୋୟଡ କମ୍ପାନୀ। ହାବେଲସ୍ ବ୍ରାଣ୍ଡ ର ଏବେ, ଆସ୍ଚି ଗୋଟେ ଲୋୟଡର। ଆରେ ହଁ ଲୋ! କମ୍ପା ପା କିନ୍ତୁ, ଭୋଲ୍ଟାଜ ଟା ଭଲ ନଣ୍ଡା ଲଗେଇଛି, ଭୋଲ୍ଟାଜ ର ଆଉ, ସୋପି ଘର ବି ଭଲ ଲଗେଇଚନ୍ତି। କିର କଣ ଗୋଟେ ସେଇଟା ମର ମନେ ପଡୁନି। ତାଙ୍କର ବି ଭଲ କମ୍ ବାନି ଗୋ ଲଗେଇଚନି।
ଏବେ ସେଇ ଲୟଡା ନାହିଁ କି? ଲୟାଡେ ରା ସବୁ ସେଇ କମ୍ପାନୀ ଟା ବେଶୀ ଚାଲଛି। ହେରା, ମାମି ଘର ଗୋଟେ ଲଗେଇଛନ୍ତି ସେଇଟା। ଆସୁଛି ଏଲ୍ ଜି ର ଏତେ କମ୍ପାନୀ ଏବେ ଆସ୍ ହେଲାଣି, ଏବେ ବି ସବୁ କୁ, କଣ କହିଲୁ ଆଗେ ଆଗେ ଆସୁଥିଲା, ଚାଳିଶ, ପଚାଶ ହଜାର ଭଳିଆ ଏବେ ତ ତିରିଶ ହଜାର, ପଇଁତିରିଶ ହଜାର ସବୁ ଆ
ନା-ଆ-ଆ-ମ ଏବ୍ ଏବେ କାହିଁ କମ୍ ଆସୁଛି ଯେ, ସାବ୍ଲାଇଜର ମୋର ପଞ୍ଚାବନ ହଜାର ପଡିଯାଉଛି।
ହ
ଷ୍ଟାବ୍ ଲାଇଜରକୁ ଆଉ, ଯୋଉ ଏ ସି କି ମିଶିକି।
ହଁ ବା, ଷ୍ଟାବ୍ ଲାଇଜ଼ର, ଷ୍ଟା-ଷ୍ଟାବ୍ ଲାଇଜ଼ର ତ ସେୟା।
ହୁଁ।
ଷ୍ଟାବ୍ ଲାଇଜ଼ର୍ ଦଶ ହଜାର ବା ପାଞ୍ଚ ଛ ହଜାର ପଡ଼ିଯାଇଥିବ ବୋଧେ!
ସାତ ହଜାର ପହିଲା ପୁରା। ଏଇ ଆମ ଭବି ବି ଆଣିଛି। ଚି ତାର ସେମିତି ପଞ୍ଚାବନ ଭଳିଆ।
ପାଞ୍ଚ ହଜାର ପଡ଼ଥିଲା ଷ୍ଟାବ୍ ଲାଇଜ଼ର ଟା ହେତେବେଳ ଆଣି
ହୁଁ।
ପାଞ୍ଚ ହଜାର ନାହିଁ। ଆମର ହେତେବେଳେ ଚା ତିନି ହଜାର ଚାରି ହଜାର ପଡ଼
ଚାଳିଶ ହଜାର ରେ ହେଇଯାଉନିକି ଏ ସି ରା ବି ଅଛି, ଗୋଟେ ଗୋଟେ କମ୍ପାନୀ। ଷ୍ଟ
ତମର! ତମର ଘରେ ତ ସମସ୍ତଙ୍କର ଲଗେଇଦେଲେ। ଆଉ, ଗାଁ ରେ ଆଉ। ତମର ଗାଁ ରେ ଯେମିତି ଗରମ ବାବ୍ ରେ ବାବ୍
ହଁ କୁହନା।
ତମ ଘର ପାଇଁ ଟିକେ ଦରକାର ଥିଲା। ତୋ ବୋଉର କେତେ ଘିମିରି ହୁଏ କହିଲୁ?
ହଁ, ସେଇଥିପାଇଁ ବା ଆମ ପୁଅ ଆଣିଲା। କହିଲା ମୋ ବୋଉଟାକୁ ଦେଖିବି କିନା ଯଉ ଘମିରରେ
ହୁଁ।
ନା ଆମେ ନେଇ ଆସିବୁ। ଇନଭର୍ଟର ଟା ଥିଲା। ଆଉ ସେଟା ଯେମିତି ସରିଗଲା କହିଲା ଏସିଟା ନେଇ ଆଇଲା
। ଓହୋ ତମ ତମର ସେଠି ଭୋଲ ଟେଜ୍ ଭଲ ରହୁଛି ଗାଁ ରେ?
ହଁ ରହୁଥିବ ଆମ ଗାଁରେ ଟିକେ କଣ କହିଲ ହିଟର ୟୁଜ୍ କରିଦଉଛନ୍ତି।
ଏଠି ତ ଏଇ ଟାଉନ ବଜାରେ କଣ ଘରେ ଘରେ ଦିଟା ତିନିଟା ଲେଖାଏ ଆମର ଏଇଠି ସବୁ ଏସି। ।
ହୁଁ।
ନାଇଁ ଭୋଲ୍ଟେଜ କିନ୍ତୁ ଆମର ରହେ।
ଷ୍ଟାବାଲାଇଜର ଲଗା ହେଇଚି ଆଉ।
ହଁ। ନା କଣ ମାର୍କେଟ ଲାଇନ ନା ଆମର ମାର୍କେଟ ଲାଇନରେ ଆଉ ଭୋଲଟେଜ କମ୍ ।
ହଁ।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
ତମ ଆଡ୍ ବେଶୀ ଗରମ ହବ। ତମେ ତ କହୁଚ ହଉନି ବେଶୀ।
ବାହାରେ ହଉଛି ପ୍ରବଳ ମାନେ ତାତି ଗୋଟେ ଅଲଗା ଟାଇପ ର ତାତି।
ହଁ ତମ ଯୋଉ ଘର ଆଗ ଘର ଟା ଯୋଉ ବାରଣ୍ଡା ଟା ଯୋଉ ଆଜବେଷ୍ଟ ପଡ଼ିଥିଲା ଯୋଉଟା ବଢେଇଥିଲ ଆ
ଏରା ସବୁ ସେନ୍ତି। ଆମେ ଏଇଟା ତ ବେଶୀ ଗରମ ହଉଛି ବୋଲି ଏଇ ଛାତ ଘର ଟାକୁ ବେଶୀ ଗରମ କରଉଛି ନହେଲେ ବି ଏତେ ହୁଅନ୍ତାନି। ତ ଘର ଭିତରେ
ତମ ଜାଗା ଟା ତମ ତମ ଘର ଆଗରେ ଯୋଉ ଜା ହେଟା ଅଛି। ହେଟା ହେମିତି ପଡ଼ିଆ ପଡିଚି।
ଏମିତି ପଡ଼ିଆ ପଡିଥିବ ଆଉ କିଏ କାହିଁ ଘର
ଆଉ ଯିଏ ଭଡାକୁ ଥିଲା ଆସିକି।
ଆମର ଗୋଟେ ଯୋଉ ପ୍ରଧାନମନ୍ତ୍ରୀ ଆବାସ ଗୋଟେ ମିଳିଥିଲା ଯେ ସାଇଟ୍ ରେ ଗୋଟେ ରୁମ ଆଉ। ଗୋଟେ ଲାଟିନ ବାଥରୁମ୍ କିଚେନ ଗୋଟେ କରିଚୁ ଯେ ଭଡା ଦେଇଚୁ ହେଟା।
ତମର ଥିଲା ତ ଆଗରୁ ଗୋଟେ ସାଇଡ ରେ ଭଡା ଲଗେଇ
ହେଟା ତ ହେରା ଛୋ ଟିଆ ହେଟା ଆଜବେଷ୍ଟ ଘର ଟା। ଏଇଟା ଯୋଉଟା ଆବାସର ସେଇଟା ଗୋଟେ କରିଚୁ ଇଏ। ଭଡ଼ା ଦେଇଚୁ ଏପଟେ ଛା ଛାତ ଘର। ଏଇ ଯୋଉ ଗେଟ୍ ଟା ହେଇନି ଗେଟ୍ ଟାର ହେପଟ କୁ। ନଣ୍ଡା ଘର ପଟକୁ। ଆସିଲା ବେଳକୁ ଡାହାଣ ପଟୁ ଗଲା ବେଳକୁ ବାଁ ପଟୁ। ପୁରା କରରେ ।
ସେଇ ଯୋଉ ଘର ଟା ଥିଲା ସେଇ ଘର କର କୁ।
ହଁ ସେଇ ସାଇ
ସେଟା ଭଡା ଲାଗିଛି। ଆଉ ଯୋଉ ପୁରୁଣା ଘର ଟା ଲାଗିନି।
ସେଟା କହନି ସେଟା ଲାଟିନ୍ ବାଥରୁମ ବାଥରୁମ ର ପାଣି ଟା ଏଇ ଯୋଉ କଣ କ ତଳୁଆ ଉ ଯାହା ଦେଖୁନୁ ଆମର ଜାଗା ଟା ତଳୁଆ ନୁହେଁ କି।
ହଁ ହଁ ଆଉ ସେଟା ଟିକେ ପଇସା ଖର୍ଚ୍ଚ କରିକି ବାଗେଇ ଦଉନ।
ଏଇପା ଏୟା ପଇସା ପତ୍ର ହଉନି ବୋଲି ଏଇଟା ରହୁଛନ୍ତି। କିଏ ମାସେ ରହୁଛି କିଏ ଦି ମାସେ ରହୁଛି ଏମିତି ସବୁ ପଳଉଛନ୍ତି। ଜଣେ ଥିଲା ଗୋଟେ ଫ୍ୟାମିଲି ଟେ ସେ ପଳେଇଲା ଏଇ ମାସରେ। ପୁଣି କାଲି ଜ ଗୋଟେ ହେଇ ବା ଥୁରୁମ୍ ପାଣିରା ଟିକେ ଭଲସେ ଯାଉନି ବୋଲି ସେ ଶଳା ପଳେଇଲା। ଆଉ ଜଣେ ଆସିବାର ଅଛି କାଇଁ କାଲି କହୁ କାଲିଠୁ ଆସିବନି ଏ ଦି ହଜାର ଟଙ୍କା ଭଡାମ ଦି ହଜାର।
କମ୍ ଛାତ ଘର।
ନାଇଁ ହେଟା ହେଟା ହେଟା ଆଜବେଷ୍ଟଘରଟା ନା
ଓହୋ ମାନେ ଛାତ ଘର ଟା କେତେ ଟଙ୍କା ଭଡା ଦଉଛ?
ଛାତ ଘର ଟା ଆଁ ଏଟା ପାଞ୍ଚ ହଜାରରେ ଦିଆହଉଚି। ଡ୍ରାଏ ଏଇଥରକ ଜଣେ ରହିଛି ଚାରି ହଜାର ପାଂସ୍।
ଓହୋ ହଁ ସେତିକି ହେଲେ ଚଳିବ।
ଆ କଣ କହିଲୁ ଗୋଟେ ଲୋନ କରିଦେଇଛୁ ତ ପଇସା ଆମର ତ ହେଲାନି ଲୋନ୍ ଦି ଲକ୍ଷ ଗୋଟେ ବା ବାଜାଜ ଲୋନ କରିଦେଇଚି ଯେ କହନି ସେଟା ତିନି ବର୍ଷ ସୁ ସୁଜି ବାକୁ ପଡିବ। ବର୍ଷେ ସୁଝିଲୁଣୁ ଆ ଦି ଲକ୍ଷ କୋଡିଏ ହ ଜାରେ ଆଣିଛୁ।
ସେ ଘର ଗଡା କରିବା ପାଇଁ କି?
ହଁ ଆଉ ହେଇ ହେଇ ଘର ଯୋଉ ତ ଧାର ହେଇଯାଇଛି ଦି ତିନି ଲକ୍ଷ କହନି ଆଉ।
ଘର ଟା ପୁରା କମ୍ପ୍ଲିଟ ଟାଇଲ ଫାଇଲ ପକେଇଛ ନା ଖାଲି ଏମତି କରିଦେଇଚ।
ଟାଇଲସି ଫାଇଲସି ପଡିନି ମ ଖାଲି ବା ଲାଟିନ ବାଥରୁମ ରା ଟାଇଲସି ହେଇଯାଇଛି। ଆଉ କିଚେନ ଟା ଯୋଉ ସ୍ଲାପ ଫ୍ଲାପ ରା ନାଇ ସାଇଡ ରେ ଟାଇଲସ ହେଇଯାଇଛି।
ହୁଁ ହୁଁ।
ଚଳିବାକୁ ଗୋ ଗୋଟେ ବଡ ରୁମ ଟେ ହେଇଯାଇଛି। ଆଉ ଗୋଟେ କିଚେନ ଟା ପୁରା ଖୁଲା କିଚେନ କରିଦେଇ ତୁ ଲାଟିନ ବାଥରୁମ ହେଇଛି ଗୋଟେ ଅଣ୍ଡର ଗ୍ରାଉଣ୍ଡ ଉପରେ ହେଇଛି। ଆଉ ଗୋଟେ ଛୋଟିଆ ହଲ ଭଳିଆ ବାହାରିଛି ଆଉ।
ଓହୋ ହଁ ଫ୍ୟାମିଲି ଗୋଟେ ପୁରା ରହିପାରିବେ ଭଲସେ।
ହଁ ମ ହଁ ଚାହିଁଲେ ବି ଗୋଟେ ବଡ଼ ଫ୍ୟାମିଲିରେ ବି ଗାଁ ଠେକେ ଟାଉନ ବଜାରରେ ରହୁନାହାନ୍ତି। ଗୋଟେ ଫ୍ୟାମିଲ ଆଡଯାଷ୍ଟ ହେଇକି ଆମର ଆମଚୁଲି ଇଲେକ୍ଟ୍ରି ଇଲେକ୍ଟ୍ରି ପିଲା ଗୁରା ରହିଯାଇ ଇଲେକ୍ଟ୍ରିକ ପିଲା ରହିଛନ୍ତି ସେ ଆମକୁ ଟିକେ ତାର ତାଙ୍କ ଦେଇ ଦେଇଛନ୍ତି ହିଟର ଟା ୟୁଜ କରିଦଉଛୁ ସେମାନଙ୍କୁ।
ଓହୋ।
ଆଁ ହେନ୍ତିଆ ଟିକେ ତାଙ୍କେ ରହିଛନ୍ତି ଆଉ। ଏସି ଦି ଟା ଚାଲୁଛି ହିଟର ଟା ଚାଲୁଛି।
ବିଲ ଉଠୁନି।
ଅମିତ୍ ହେଉକି ପି ବିଲ ଉଠୁଛି ହଜାର ବାରଶହ ଏମିତି ଖାଲି ପମ୍ପ ଫ୍ୟାନ ଫ୍ୟାନ ଯୁରା ଲାଗୁନି। ହେତିକିରେ ହଜାରେ ବାରଷ ଏମିତି ଉଠୁଛି। ଆଉ ଯେତକ ଏଇଥର କ ତ ଆଠଶହ ଟଙ୍କା ଆସିଥିଲା।
ହୁଁ ହୁଁ ଆମର ବା ଏଇଥର ଆଇଚି ପନ୍ଦରସ।
ତମର ଏ ଏସି
ଷ୍ଟାଣ୍ଡ ଫ୍ୟନ୍ ଦିଟା ଏସିଟା ମୁଁ ଚଲୁଏ ଯେ ବେଶୀ ନୁହେଁ ଏ ଥଣ୍ଡା ଫଣ୍ଡା ଯୋଗୁ କମ ୟୁଜ କରେ ଆଉ ସେଇ
ଏସି ଚାଲିଲା ମାନେ ଯଦି ଏସି ଟା ଦିନକୁ ଦିି ତିନି ଚଲେଇବ ଯାହାହେଲେ ଏସି ଚାଲିଲା ମାନେ ଦି ହଜାରେ ପଳେଇବ ଉପରେ।
ହୁଁ ନା ମୁଁ କମ ଲଗୁଏ ବୋଲି ଆମର ପନ୍ଦରଶହ ହ
ହଁ ଦିଅର ରୁମରେ ଲାଗିଛି ଏସି?
ନା ନା ସେ ଲଗେଇନି ସେ ଛୋଟ ଛୁଆଟା ଏସି ଲଗେଇଲେ ବି ଏଇ ମୁଁ ବି ଲଗେଇଛି ବେଶୀ ଚଲଉନି ଆର ବର୍ଷ ତ ଏତେ ଚଲୁଏନି ଥଣ୍ଡା ପା ମୋ ପୁଅକୁ ଥଣ୍ଡା ଦେଅ ମୋର ଥଣ୍ଡା ଦେଅ ତା ବାବା ତ ବାହାରେ ରହିଲେ ଆଉ ଏସିଟା ବେଶୀ ଚଲଉନି ଆଉ ମୋ ଯାାର ବି ସିଏ ସେଇ ତାର ଥଣ୍ଡା ଦେହ ଛୁଆଟାର ଏସି ତ ଲଗେଇକି ର ସୋଇହବନି ସେ ମୋ ରୁମ କୁ ତ ଦିନକ ପାଇଁ ଆସୁନି
ନା ଆମ ଛୁଆ ଯେମିତି ନଗଉଛନ୍ତି ତୁ ପାାଗଳା ହେଇଜିବୁ। ଚିଲ ନହେନେ ମାନେ ନଗେଇଦେବେ ଆମ ଏସଟା ଟିକେ ପୁରୁଣା ହେଇଗଲାଣି ତ ଏବେ ଟିକେ ତାର ଟିକେ ଥଣ୍ଡା କମିଗଲାଣି ତ ଏଟା ଏକ ରେ ଖରାପ ହେଇଛି ଆମେ ଏଟା ଆଉ ସ ସଜାଡ଼ିବୁନି ଏଟା ବିକ୍ରି କରିଦବୁ ଭାବିଛୁ ଗୋଟେ ନୂଆ ଟେ ଆଣିବୁ। କିନ୍ତୁ ମ ଦିଅର ରୁମରେ ଏ ଛୁଆ ଛୁଆ ଟା ଚିଲ ହେଲେ ସେ ଯାଇକି ଶଉଚନ୍ତି ନହେଲେ ତୁ ପଶିଯିବୁ ଯଦି ବାହାରିବେ ସେ ରାତି ସାରା ଶଉଛନ୍ତି ତାଙ୍କର ଅଭ୍ୟାସ ହେଇଗଲାଣି ନା ହେରାଙ୍କୁ ଥଣ୍ଡା ଫଣ୍ଡା କିଛି ହଉନି।
ହଁ ଅଭ୍ୟାସ ହେଇଗଲେ ହବ।
ଆଉକଣ କହିଲୁ ନା ଛୁଆରୁ କପାଈଁ କହିଲୁ ଛୁଆରୁ ରହିଇଗଲେଣି ନା ଏରା ହେଇଥ ପାଈଁ ଥଣ୍ଡା ଫଣ୍ଡା ହେଉନି। ହୁଁ।
କଣ କହିଲ?
ଛୁଆ ରୁ ଶୋଇପଡିଲେଣି ନା ଏସିରେ ସେଥିପାଇଁ ଥଣ୍ଡା ଫଣ୍ଡା କିଛି ହଉନି ତାଙ୍କୁ। ଏ ଥଣ୍ଡା ପାଣି ଆଇସ୍କ୍ରିମ ଆମ ଛୁଆଙ୍କର ଥଣ୍ଡା ପାଣି ଆଇସକ୍ରିମ ଖାଇଲେ ଥଣ୍ଡା ହେବ। ଆରେ ଏସିଫେସିରେ ଶୋଇିଲ ତାଙ୍କୁ ହବନି। ଆମୋର ବି ମୋର ବି ଅଭ୍ୟାସ ହେଇଗଲାଣି ମୋର ଅଭ୍ୟାସ ହେଇଗଲାଣି ଏସି ଫେସୀ ରେ ଶୋଇଲେ ଆମକୁ ଥଣ୍ଡା ଫଥଣ୍ଡା କିଛି ନାହିଁ। ବରଂ ଏଇ ଯୋଉଷ୍ଟାଣ୍ଡ ଫ୍ୟାନ ଟା ମୁଁ ଲଗେଇକି ଶୋଉଛି ମତେଷ୍ଟାଣ୍ଡ ଫ୍ୟାନ ନ ଲଗେଇଲେ ମତେ ଥଣ୍ଡା ହେଇଗଲା।
ହଁ ହେଟା ପା ପବନ ଟା ଜୋରରେ ଆସିବ ହଁ।
ପିଲା ନା।
ହୁଁ।
ତମ ହଁ ହଁ ହଉ।
ହଉ।